ହଁ ମ କାମ ସରିଗଲା ଶୁଲୁ ବାବୁ କୁହ ଏଥର କୁହ। ଭାରତ ଆସିଲା ପରେ ଭାରତ ଘସ
ଭାରତ ଭା ମାନେ ଭାରତ ଏପର୍ଯ୍ୟନ୍ତ ସେ ଆସିନାହିଁ। ବୁଝିପାରୁଛ ଭାରତ ଏପର୍ଯ୍ୟନ୍ତ ଭାରତ ଭା ଭାରତ ମାଟି ମାଡିନି ଏପର୍ଯ୍ୟନ୍ତ ଶୁଣ।
ହଁ।
କୁଡା କହିଲା ପକ୍ଷୀ ଯୁଆଡେ ଉଡି ଉଡି ଯାଉଛନ୍ତି ସେଇ ତେଇ ସିଆରେ ଭାରତ ପାକିସ୍ତାନ ଦୁବାଇ ଫୁବାଇ ଏରା ସବୁ ପଡିବ ହେଲା ବୁଝିପାରୁଛ। ଆମର ଆମର ସେ ତ ଆମର ସ୍ଥଳ ଭାଗ ଟା ପୁରା ଲାଗିଛି ପୁରା ଦୁବାଇ ଆରବ କଣ୍ଟ୍ରି ସବୁ ଲାଗିଛି ନା ଆଉ।
ଦୁବାଇ ଅଲଗାରେ ନା ଯାଉଛି ସମୁଦ୍ର ସେପଟେ।
ଆରେ ସମୁଦ୍ର ସେପ ସେ ଆରବ କଣ୍ଟ୍ରି ନୁହଁ କି। ଆମେ ଏପଟେ କାଜଗିସ୍ତାନ ଫେଣି ଆରେ କଣ କହିଲ କାଜଗିସ୍ ତାର ଭାଇ ଫାଇ ସେମାନେ ବୁଲିିବାଲି ଗଲା ପରେ ସେ ଦୁବାଇ ଆମେ ସେଇ କଣ କହିଲୁ ସେଠି ପହଞ୍ଚଯିବା ବୁଝିପାରୁଛ ନା ନାଇ।
ହୁଁ।
ସେଇଠୁ ଜିନିଷ ଟା ହଉଛି କଣ କହିଲ ସେଇ ଯୋଉ ସେ ଯୋଉ ଗଲା ହେଲା।
ହୁଁ।
ହ ସେ ସେ ସେ ନାବିକଟା ବତେଇଲା ସେ ଯୋଉ ଆଫ୍ରିକା ମହାଦେଶରେ ଯୋଉ ଲୋକଟା ଯୋଉ ଥିଲା ସିଏ କହିଲା ଯେ ସିଏ ସିଏ ସିଏ କହିଲା ଆଉ ଦେଖ ଯୋଉ ସି ଯୋଉ ସିଧା ସିି ପଢିବ ସବୁ ଭାରତ ଭାରତ ସବୁ ସେ ସବୁ ପଡିବ ହେଲା।
ହୁଁ।
ତାପରେ ସେଇଠୁ ସେ ପକ୍ଷୀ ଯୁଆଡେ ଉଡି ଉଡି ଯାଉଛନ୍ତି ଭସ୍କୋଡଗାମା ହଇଲା ଟିକେ ଅଧା ବାଟ ଯାଇଛି
ହୁଁ।
ହେଲା ଅଧା ସମୁଦ୍ରରେ ଯେମିତି ପହଞ୍ଚିଛି ହେଲା ସମୁଦ୍ର ତଳ ପୁଣି ତାର ରୂପ ଦେଖେଇବା ଆରମ୍ଭ କରିଦେଲା ସମୁଦ୍ର। ତାଙ୍କ ଭିତରୁ ଲୋକ ହଁ ମାନେ ସେ ସେଇ ଯୋଉ ସମୁଦ୍ରରେ ଯାଇଛି ଭାସି ଭାସି ହେଲା ସେଇ ଟୁ ଏ ଏମାନେ ସେ ଯୋଉ ଚାରିଟା ଯାକ ଜାହାଜ କିନ୍ତୁ ଯାଇଛି ବୁଝିପାରୁଛ କିନ୍ତୁ ସେ ଲୋକ ଲୋକ ଲୋକ ସେତିକି ନାହାନ୍ତି ଲୋକ ସେତିକି ନାହାନ୍ତି।
ଘରୁ ଯାଇଥିଲେ।
ମୁଁ ନାହାନ୍ତି କେମିତି ସବୁ ଜାଗ ଥିଲେ ଇଣ୍ଡିଆ ପାଖା ପାଖି ଯେମିତି ହେଇଛନ୍ତି ଖାଇବା ତମର ସବୁ ସରିଗଲା ବୁଝିପାରୁଛ ଖାଇବା ତମର ସବୁ। ସରିଗଲା ଇଣ୍ଡିଆ ପାଖାପାଖି ଏପର୍ଯ୍ୟନ୍ତ ଏଣେ ହେଇ ନାହାନ୍ତି ସେଇଠୁ ସେଇଠୁ ହେଇ ନାହାନ୍ତି ଶୁଣନ। ତାପରେ ସେଇଠୁ ଯେମତି। ଇଏ ଯେ ଯେମତି ବଙ୍ଗ ମାନେ ଆମର ଯୋଉ ପ୍ରଶାନ୍ତ ମହାସାଗର ଯୋଉ। ଆର ଆରବ ସାଗର ହେଲା। ଯେମତି ଆରବ ସାଗରରେ ପମନମ୍ ମାନେ ମାନେ ପହଞ୍ଚିଛନ୍ତି ବୁଝିପାରୁଛ।
ଠିକ୍ ଅଛି।
ଯୋଉ ଆ ଆ ମାନେ ସେ ସେଠୁ କଁ ମାନେ ସେ ତାର ପ୍ରଚଣ୍ଡ ରୂପ ସମୁଦ୍ର ତାର ପ୍ରଚଣ୍ଡ ରୂପ ଦେଖେଇବା ଆରମ୍ଭ କରିଦେଲା ଆଉ। ବୁଝିପାରୁଛ ହଁ ସେଇଠୁ। ସେଇଠୁ ଏ ମାନେ ସେଇଠୁ ମାନେ ଭୋକ ବିକଳରେ ସବୁ ମାନେ। ମାନେ କାନ୍ଥ ବାଡ ସବୁ କାମୁଡି କୁମୁଡି ସବୁ ମାନେ ମାନେ ମାନେ ଖାଇବାକୁ ଚେଷ୍ଟା କଲେ କିନ୍ତୁ ଆଉ ନାହିଁ ସବୁ ଭୋକ ବିକଳ ଅନ୍ନାହାରରେ ସବୁ ମ ମଲେ ବୁଝିପାରୁଛ। ସେଉ ସେଉ ଆରବ ଶାଗର ରେ କେତେଟା ଲାସ୍ ବି ସବୁ ଭାସ୍କୋଡାଗାମା। ସବୁ ପକେଇବାକୁ ବାଧ୍ୟ ହେଲା ସବୁ ମାନେ ମାନେ ସମୁଦ୍ରରେ ବୁଝିପାରୁଛ।
ଭାସ୍କୋଡା ଗାମା କଁ ତା ତା ଦେହ କିଛି ହଉନଥିଲା।
ତା ଦେହ କିଛି ମାନେ ସେ ଗୋ ଟେ ଏମିତିଆ ଷ୍ଟ୍ରଙ୍ଗ ଲୋକ ବୁଝି ପାରୁଛ ସିଏ ବା ଭାରତ ଶଳା ଖୋଜିବାକୁ ଆଇଛି। ଭାର ଭାରତ ତାର ପୁରା ମାଇଣ୍ଡ ସେଟ ପୁରା ଭାରତ। ଖୋଜିବ କେବଳ ତାର ମେନ ହଉଛି କଁ କହିଲ ଖାଇବା ପିଇବା ରେ ସିଏ ଟିକେ ମାନେ ଭାରି ଏକ ଜିଦିଆ ମଣିଷ ନା। ତା ସିଏ ସିଏ ତାର ଖାଇବା ଯୋଉ ସିଏ ମାଂସ ଯୋଉ ସିଏ ଖାଏ। ହେଲା ସିଏ ସିଏ ଭାରି ମାନେ ସେ ସ୍ଵାଦରେ ସେ ଭାରି ମାନେ ଚିଡି ଯାଇଥିଲା ସିଏ।
ହୁଁ ହୁଁ।
ସିଏ ସ୍ କେବଳ ଭାରତ ଖୋଜିବୁ ଗୋଟା ଲକ୍ଷ୍ୟରେ ସିଏ ପୁରା ଆଇଛି। ବୁଝିପାରୁଛ ଗୋ ଏକ ଲକ୍ଷ ପୁରା ହେଇକି ପୁରା ଆଇଛି ଆଉ।
ସେମିତିଆ ଲୋକ ହବା ଦରକାର ଗୋଟାଏ ଲକ୍ଷରେ ରହୁ। ଯୋଉ ଜିନିଷ ଟାକୁ ପ ପହଞ୍ଚିବାକୁ ପଡିବ ଆଉ ଗୋଟାଏ ଲକ୍ଷ୍ୟରେ ଯିବାକୁ ପଡିବ। ଚାରିଆଡେ ଚାରିଆଡେ ଆଉ ଅନେଇଲେ ଚାରିଆଡେ ଇଆଡେ ସିଆଡେ ଅନେଇଲେ ପୁରା ଗଲ।
ହଁ ବା ଭାବନ୍ତୁ ସେ ତା ସ୍ତ୍ରୀ ପିଲା ଛୁଆ ସବୁ ଛାଡିକି ଆଇଛି ହେଲା। ସ୍ତ୍ରୀ ପିଲା ଛୁଆଙ୍କୁ ସବୁ ଛାଡିକି ଆଇଛି ସିଏ ମାନେ ଭାବୁଥିବ ସେ କେମିତି ଆସ। ତୁ ମାନେ ନତାର କାମ ହେଲା।
ହୁଁ।
ସିଏ ସିଏ ସେମାନେ ସେମାନେ ସେଇଠୁ କ କୁଅନା କଣ ହେଇଛିି କହିଲ। ଯେମତି ପହଞ୍ଚିଛି ଆମର ହିନ୍ଦୀ ମହାସାଗର।
ଦିପ୍ତି ମାସ ହଁ।
ହେଲା।
ହଁ।
ଯେମତି ହିନ୍ଦ ହିନ୍ଦୀ ମହାସାଗର ରେ ପହଞ୍ଚିଚି ବୁଝିପାରଛ।
ହଁ।
କଁ ହେଲା ହିନ୍ଦୁ ମହାସାଗର ରେ ପହଞ୍ଚିଲା ପରେ କଣ ହେଇଛି।
ତାପରେ କଣ ହେଇଛି କହିଲ। ହା ଲୋ।
ହଁ ସୁୁଲୁ ବାବୁ କହୁନା।
ହଁ ଟିକେ ଲାଇନ୍ ରେ ଥାଅ ଲାଇନ୍ ରେ ଥାଅ। ହଁ କୋଉକାଚ କହିଲ? ରିଏଲ୍ ମି ସିକ୍ସଟିନ୍ ପ୍ରୋ। ରିଏ, ଏଥିରେ କାଚ ପକେଇବ ଟି? ହାଲୋ। ହାଲୋ।
ହଁ ସୁଲୁ ଭାଇ କହୁନ। ଆ ତମେ ତମ କାମ କର ଲାଇନ୍ ରେ କଥା ହେଇ କଥା ହେଇ କାମ କର। ହଁ କହୁନ।
ସିକ୍ସି ସିସ୍, ହଁ ସେଇ ଯୋଉ କଣ ହେଇଚି କହିଲ?
ନା।
ସେ ଲୋକଟା ଯୋଉ ନେଇକି ଆସିଥିଲା ମୋବାଇଲ ଟା ବୁଝିପାରିଲୁ
ହଁ।
ସେ କଣ ହେଇଚି ନା ତାର ତାର ଡିସପ୍ଲେ ଟା ପକେଇଥିଲି ବୁଝିପାରୁଚ। ଶଳା ବାଟରେ ଏଟା କୋଉଠି କୋଉଠି ନେଇ ତାକୁ କଣ କଲା ତାକୁ ପୁଣି ଚାପି କି ଖରାପ କରିଦେଇଚି।
ଅବିକା ସାଙ୍ଗେ ସାଙ୍ଗେ?
ଗୋଟେ ମିନିଟ୍ ଗୋଟେ ମିନିଟ୍। ହାଲୋ।
ସାଙ୍ଗେ ସାଙ୍ଗେ ଖରାପ କରିଦେଇଚି।
ହଁ ବା।
ତମେ କିଆଁ ସାଙ୍ଗେ ସାଙ୍ଗେ ପକେଇକି ଦଉ ସାଙ୍ଗେ ସାଙ୍ଗେ ଖରାପ କରିଦେଲା।
ଏଟା କଣ ମଡେଲ ଟା ଭାଇ? ଏଇଟା ଲାଗି ଏଇଟା ଲାଗିବ ଓପୋ ଏଫ୍ ନାଇନ୍‌ଟିନ୍ ଲାଗିବ। ଏଫ୍ ଟ୍ବେଣ୍ଟି ଫାଇଫ୍ ପ୍ରୋ ଲାଗିବ। ଏଫ୍ ନାଇଣ୍ଟିନ୍ ଲାଗିବନି? ହାଲୋ।
ହଁ କହୁନ।
ହଁ ମୁଁ ଅଛି ଲାଇନ୍ ରେ ଅଛି। ହଁ ତାଙ୍କ ସହିତ କଥା ହୁଅ ତାଙ୍କ ସହିତ କଥା ହେଇସାର ତାପରେ କଥା ହବ ଇଆଡେ ଆଉ। ଭାସ୍କୋଡ଼ାଗାମା କାହିଁ କଣ କରୁଥିଲା, ତା ତା ଖ ଖବର ବୁଝିବା ଆଉ।
କଭର ପକେଇ ପକା ନା ସେଇ କଭର ଟା। ହାଲୋ।
ହଁ କହୁନ।
ହୁଁ
ଅଛି ଅଛି ମୁଁ ଅଛି ଲାଇନ୍ ଅଛି ଶିଲୁ ବାବୁ। ତମେ କାମ ସାରି ସାର ତମେ କାମ ସାରି ସାର ମୁଁ ଅଛି
ହଁ ମୁଁ କର କରୁଚି କରୁଚି କରୁଚି।
କାଟନି କଲ୍ କାଟନି ଥାଉ। କଲ୍ ଥାଓ କଥା ହେଇ ଥାଅ।
ସେ ସି କଣ ହେଇଚି କହିଲ ଡିସପ୍ଲେ ଟା ଯଉ ପକେଇ ଦେଲା ବୁଝିପାରୁଚ
ହଁ।
ଯାଇଁଲ ମିଠୁ ବାବୁ।
ହଁ ଡିସପ୍ଲେ କଣ ହେଲା? ଡିସପ୍ଲେ ଭାଙ୍ଗି ଯାଇଛି ନା କଣ?
ଲାଇନ୍ ରେ ଥାଅ, ଲାଇନ୍ ଲାଇନ୍ ରେ ଥାଅ। ଏଇଟା କାଗ ମୁଁ କହିଲି ବିଟୁ ଭାଇ ଡିସପ୍ଲେ ଟା କଣ ହେଇଛି କହିଲ। ପାଇଲ? ହାଲୋ।
ହଁ କହୁନ ଡିସପ୍ଲେ କଣ ହେଇଛି?
ଏଇା ଶଳା ବାଟରେ ପକେଇ ତାକୁ କୋଉଠି ଭାଙ୍ଗି ଦେଇଚି। ବୁଝିପାରୁଚ?
ହଁ ତାପରେ ଆସି କଣ କହୁଛି?
ଶଳା ମୋ ଉପରେ ଆସି ଚଢୁଚି ଆଉ। ବୁଝିପାରୁଚ?
ପିଅ ଆଜି।
ମୁଁ ତ ମୁଁ ତା ମୁଁ ତାକୁ କହିଲି ଏଠୁ ପଳା।
ଏଅ, ଏ
ମୁଁ ତାକୁ କହିଲି ଏଠୁ ପଳା, ଭାଙ୍ଗିକି ଆଣିକି କହୁଛୁ ତ କାମ କରୁନାଇ। ଆରେ ସେଇ ଯୋଉ ସେଇ ସିଂହକ ସେଇ ଯୋଉ ମୁଁ ତୁଅ କର ତୋମ ଦୋକାନକୁ ଯୋଉ ଆସେ ଯେ ଲୋକ ଟା।
କିଏ କହିଲ?
ସେଇ ଯୋଉ ମୋମୁସ୍ ସେ ମଦ ଯୋଉ ପିଏ ମଦ।
ମୁଁ ମନ ପଡୁନି ବା ସିଏ କିଏ ମୋର ଆଉ ଭୁଲି ଯାଉଚି ସେଉରା।
ଆହୁ
ପଳେଇଲେ ପଳେଇଲେ ପଳେଇଲେ ନା କଣ?
ଆଉ ଯୋଉ
ଶୁଭା ଯାଉଚି?
କଣ କହୁଚ ଆଣିଚ ନା ନାହି? ହେ କୋଉ ମଡେଲ୍ ସିନା କଇଲେ। ସିଏ ଯୋଉଠୁ ଆଣିଚି। ଆଣିଚି ତ ଭାଇ ତୋମେ ମୁଁ ସିକ୍ସଟିନ୍ ପ୍ରୋ ତୋମ କହିଛ ମୁଁ ଆଣିବିନି କେମିତି କହୁନ ନିଜେ କୁହ। ହାଲୋ।
ହଁ।
ସିଏ ସିଏ ହଉ ହଉ ହଉ ଟିକେ ରୁହ ଗୁଟେ ମିନିଟ୍।
ହଁ ମୁଁ ଅଛି ଲାଇନ୍ ରେ ଅଛି।
ସିଏ ଥାଉ ସେମ ସିଏ ଶୁ-ସିଏ ଶୁଖିଗଲାଣି କିଛି ଅସୁବିଧା ନାହିଁ। ରିଅଲ୍ ମିି ସିକ୍ସଟିନ୍ ପ୍ରୋ ତ? ଏହା ନଉଚି? ଏହା ନୁହଁ ଏଇ ଯୋଉ ଏ ସିକ୍ସଟିନ୍ ପ୍ରୋ କଣ କହୁଚନ୍ତି ତୋମେ ଆଣିଚ କି ତୋମେ ଆସିବ ଜାଣିଲ ବିଟୁ ଭାଇ
ଅଁ,
ନାଇଁ ହେଇ
କାମ ସାର୍ ସାର୍ କାମ ସର୍ ସାର୍ ମୁଁ ଅଛି।
କଭର ନାଇଁ ନା। ଖାଲି ରିପୋରିଂ କାଚ କଭର ତା ଫୋନ କଣ କରିବା ଦେଖୁଛ ତ ଏମତିଆ ସବୁ କାମ ଆଉ କଣ କରିବା ଭଲ କି ପକା ସେଇଟା। ଆଉ ଯୋଉ ଇଏ କଣ କହିଲ କଭର ପଛପଟ କଣ ଖୋଲୁନି ବୋଲି କହୁଚ। ହଁ ପଛ ପଟେ ଷ୍ଟିକରିଂ ହଉଚି। କଭର୍ ପଛପଟେ ନୁଅ ମୋବାଇଲ ପଛପଟେ ହଉଛି ନାଁ। ଅଛି ସମ୍ପୂଲ୍ କିଛି ହଁ ସମ୍ପୁଲ କଣ ଷ୍ଟିକର ଲାଗିଛି। କଭର କଟ ରଖିକି ଓ ଫଟୋ ରଖିକି ଏ ସଇଲାନି।
ସିମ୍ପୁଲ ଶାମ୍ପଲ ହଁ ଜୁଲୁ ଭାଇ କହୁନ?
ହଁ ଲାଇନଥା ଲାଇନଥା। ଓ ହ ଏ ଜୋଉ ଗଣେଶ ଟା ହବ। ସବୁ ସବୁ ହବ ଗଣସ ହବ କାର୍ତ୍ତିକ ହବ। ସବୁ ହବ ଶିବ ପରିବାର ଯାହା ସ କାଇଁ ସେରା ଖାଉଛ କଣ ଟା? ମୁଁ କଣ ତମ ଜାଣିନି ତମ କଣ ଖାଉଛ ମୁଁ ଖାଲି ମୁଁ ତ ଡେଲି ଦେଖୁଛି।
ସୁଲୁ ଭାଇ ତମେ କାମ ସାରିକି ଫୋନ ମାରିବ।
ହଁ ହଉ।